ସାର୍ ନମସ୍କାର ଆଜ୍ଞା।
ଫୋନ କରିଥିଲେ କି ଆଜ୍ଞା ଆପଣ
ଏଇ ଟିକେ ଆସିଥିଲି ମାର୍କେଟ ଆଡେ ଟିକେ ବୁଝି ବୁଝିବା ପାଇଁ ବଜାରକୁ ଆଉ।
ହଁ ଆଉ ଆପଣ ଭଲ ଅଛନ୍ତି।
ଆଜ୍ଞା ଭଲ ଅଛି।
ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ଆଜ୍ଞା ଏଇ ଟିକେ ଆସିଥିଲୁ ଆଜି ଟିକିେ ବାର ଅଛି ତ ସଇଟିରୁ ଟିକେ ତ ଏଇ ଆଜି ହଳ ହେଉଥିଲା ତ ଆମର ଆଜି ଶୁଖିଲା ଆମର ଏପଟରେ ଏଇ ଟାଇମ୍ ରେ ହୁଏ ଟ ଆମର ଯୋଉ ବୁଣା ବୁଣି କାର୍ଯ୍ୟକ୍ରମ ତମ ଧାନର ରସୁମ ସେଠିକ ଚାଲ ଉଠିଲା ଏବେ ହଳ କରିକି ସାରିକି ଆସିଲି। ହଉ ଏଇ ଘରେ କହିଲେ ଟିକେ ଭାର ଅଛି ଆଣ ଟିକେ ଆମିଷ ହମିଷ ମୁହଁ ଯିବା ନେଇ ଆସିବାେ ଆଉ ଆ ପଧ୍ର ଲିଆ
ହଁ ହେଇପି ଆପଣଙ୍କ ଘରେ କି କିଏ ରହନ୍ତି କି ଆଜ୍ଞା।
ମୋ ଘରେ ମୁଁ ରହେ। ମୁଁ ଆଉ ଆମ ଦୁଇ ଭଉଣୀ ବାପା ମା
ଠିକ ଅଛି ଆଜ୍ଞା। ବହୁତ ଖୁସି ଲାଗିଲା ଆପଣକୁ ଆ ସବୁ ମିଳିମିଶିକି ରୁହନ୍ତି। ଦେ ଶୁଣିକି
ଆଜ୍ଞା ଆଉ ଆପଣ ଭଲ ଅଛନ୍ତି ଦେଖେଇ ସରିଲାଣି ବ୍ରେକଫାଷ୍ଟ।
କଣ ଆଜ୍ଞା
ସରିଲାଣି ଆପଣଙ୍କର
ହଁମ ଆ ସକାଳ ଖାଇବା ସରିଲାଣି। ଅ ଆଉ ଆପଣଙ୍କ ପଟରେ ପାଣି। ପାଗ କେମିତି ଅଛି ଆଜି।
ଟିକେ ବର୍ଷା ପାଗ ଅଛି ଦୁଇ ତିନି ଦିନ ହେବ ବର୍ଷା ପାଗ ଟିକେ ଆଣଟା କରି ରଖିଛି। ଆଉ ସେ ବର୍ଷା ହବା ଯୋଗୁରୁ। ହଳ କାମ ଷ୍ଟାର୍ଟ ହେଇଛି।
ହଁ ବହୁତ ଦିନ ବାଲା ଗୁଲି ଗୁଲି ହଉଥିଲା ଆଜି ଟିକେ କେତେ ଦିନ ହେଲା ଟିକେ। ଟିକେ ଭଲ ଲାଗୁଛି ଟିକେ ବର୍ଷା ପାଗ ହେଇଛି।
ଆଜ୍ଞା ହ।
ଆଉ ଆଜ୍ଞା, ଆଉ-ଉ-ଉ-ଉ ଆପଣଙ୍କ-ଅ-ଅ କଣ ମତ ରହିଛି କି ଏବେ ଯେମିତି କିି ଆ-ଆ-ଆ ପାଣିପାଗଟା ବେଶୀ ସି ଜଲଦି ବଦଲି ଯାଉଛି କେବେ ବି ଗରମ ହେଯାଉଛି କେବେ ବର୍ଷା ହେଇଯାଉଛି, ଏଇଟା କାରଣ କଣ ଆପଣ କଣ ମାନ ମାନୁଥିବେ?
କଣ ପାଣିପାଗର-ଅ-ଅ-ଅ ଯଦି ପାଣିପାଗ ଯେମିତି ଆମର ଦିନକୁ ଦିନ ପୁରା ଖରାପ ହେଇଚାଲିଛି। ଆଉ-ଉ-ଉ ତା ଯୋଗୁଁ ହିଁ ପ୍ରଭାବ ପଡ଼ୁଛି ଆଉ ପ୍ରଭାବ ବି ଆମ ଚାଷୀମାନଙ୍କ ଉପରେ ପଡ଼ୁଛି। କାରଣ ବର୍ଷା ଠିକ ଟାଇମରେ ନହେବାରୁ ବହୁତୁ ମାନେ ଠିକ୍ ଟାଇମ୍ ରେ ସବୁ ଫସଲ ବାହାରିବନି। ବୁଝିଲେ ଆଜ୍ଞା। ଏପଟ ସେପଟ ହେଇଯିବ। ଯେଉଁଟା ଆମର-ଅ-ଅ-ଅ ଯୋଉ ଟାଇମରେ ବାହାରିବା କଥା ସେଇ ଟାଇମରେ ବାହାରିବନି ହେଲେ ଯାହା ଫଳରେ ବି ଫଳ କମ ଆସିବ। ଏସବୁ ହିସାବରେ ଆମ ଚାଷୀ ମାନଙ୍କ ପ୍ରତି ଟିକେ ଯେ-ଏ-ଏ
ଯେମିତି କିି ଆମ ଦେଶ ଅ ପ୍ରାୟତ ଚାଷୀ ଅଛନ୍ତି ବେଶୀ ଲୋକ ଚାଷ ହେଇ ତାଙ୍କ ଘର ଚଲେ। ତାହେଲେ ବହୁତ ଅସୁବିଧାର ସମ୍ମୁ ଣ କରିବାକୁ ପଡୁଥିବ ଆପଣଙ୍କୁ।
ଆଜ୍ଞା ଆଜ୍ଞା ହଁ ସେଇଥିପାଇଁ ତ ବହୁତ ଅସୁବିଧା ହଉଛି। ତଥାପି ଆମେ ଯେମିତି ହେଲେ ଆମର ଏପଟେ ବୋରିଙ୍ଗ ଲାଇନ୍ ଯାହା ଯେମିତି ଅଛି ସେଇ ହିସାବରେ ଆମେ ତାକୁ ଇଏ କରିକି କରୁଛୁ ଆଉ ଟାଇଜେନିସ୍ ଦଉ
ହ ଏବେ ଆ-ଆ-ଆ ସରକାର ବି ବେଶୀ ସୁବିଧା କରୁଛନ୍ତି ଯେମିତିକି ଅ-ଅ-ଅ ନୂଆ କେନାଲସ ବନାଉଛନ୍ତି ଡ୍ୟାମ୍ସ୍ ବନାଉଛନ୍ତି। ତ ଅ ଚିଚ୍ ଚିଞ୍ଚନାପାଏ।
ଆଜ୍ଞା।
ସେଇଟା ବି ଆପଣଙ୍କ କିଛୁ ଲାଭଦାୟ ହେଇପାରୁଥିବ।
ହଁ ହଁ ନିଶ୍ଚିନ୍ତ। ସେଥିପାଇଁ ତ ବହୁତ ଇଏ ଅଛି। ଦେଖିଆ ଯାହା ଆଗୁ ବର୍ଷ ବର୍ଷା ଉପରେ ଡିପେଣ୍ଡ କରେ ବର୍ଷା ଯାହା ଥିବ ଆମେ ନିର୍ଭରଶୀଳ ତାରି ଉପରେ। କଣ ଚାଷୀ ସଂଘ ଗୋଟେ ଅଛି ନା ସେ ସଂଘ ହିସୟରେ ଆମେ ସବୁ ଆମ ପ୍ରତ୍ୟେକ ବର୍ଷ ଆମର ଯାହା ସବୁ ଧାନ ଅମଳ ହୁଏ ଆମର ମଣ୍ଡି ମଡି ଟ୍ରେନିଂଗ ସବୁ କରୁ ଏ ସବୁ ଆଉ। ଆଉ ଆପଣଙ୍କର ସେପଟରେ କଣ କେମିତି ଚାଷ ବାସ ଉପରେ
ଆପଣ ଆମ ତ ଏଇଠୁ ମୁ ମୁଖତଃ ଦୁଇ ଧାନ ଚାଷ ହୁଏ ବର୍ଷକୁ ଏଥର ସବୁ ଧାନ ଚାଷ କରନ୍ତି।
ଆଜ୍ଞା।
ଆମ ପଟରେ ଏମିତି ଯେମିତିକି ମୁଗ ହୁଏ, ବିରି ହୁଏ, କାନ୍ଦୁଳ ହୁଏ। ଶାଗ ଯୋଉ ଶାଗ ସବୁ ସବୁ ବି ଚାଷ କରନ୍ତି। ଏବେ ଯେମିତିକି ଆମେ ଦେଖି ଆସୁଚୁ ଯେ ଓଡ଼ିଶାରେ ପ୍ରାୟତଃ ସମସ୍ତେ ଧାନ ଉପରେ ହିଁ ନିର୍ଭର କରନ୍ତି ଆଉ ଧାନର ବହୁ ଧାନ ବହୁ ମାତ୍ରାରେ ଆମ ଏଇଠି ଚାଷ ହୁଏ।
ହଁ ହଁ ନିଶ୍ଚିନ୍ତ ସେପଟ ତ ପଶ୍ଚିମ ଓଡ଼ିଶା ପ୍ରାୟ ଧାନର ପୁରା ୟୁଜ୍।
ହଁ ଏବେ ଏମତି କିି ସରକାର ବି ବୋହୁତ ଚିନ୍ତାରେ ଅଛନ୍ତି କି ଧାନ ଠିକ ଭାବରେ କିଣା ବିକା ହେଇପାରୁନି।
ହେଇପାରୁନି ହଁ।
ଏବେ ଯେମିତିକି ଆଂ ଟିକେ ଲେଟରେ ଧାନ ଯାଉଚି।
ଆଜ୍ଞା ହଁ ହଁ ଲେଟରେ ଯାଉଚି ଯାହାଫଳରେ ବି ଆମ ଏପଟରେ ବି ବୋହୁତ ଚାଷ ଧାନ ଟିକେ ଏବେ ଯାଉନି କରୁନି
ଆପଣ କଣ ମାନନ୍ତି ଆଜ୍ଞା କି ଧାନ ଧାନ ଛାଡ଼ିକି ଆଉ କିଛି ଆପଣ ଚାଷ କରିପାରିବେ।
ଆଜ୍ଞା ଆଉ ସେଇ ଧାନ ପରେ ଆମର ଏପଟରେ ହୁଏ ଆମର କୋବି ଆମର ଯେଉଁ ସବୁ ପରିବାପତ୍ର କୋବି ବେଶ ଲଗାଯାଏ କୋବି ବନ୍ଧାକୋବି, ଫୁଲକୋବି ଉଲକୋବି, ବାଇଗଣ, ଟମାଟର, ଭେଣ୍ଡି ଏଇସବୁ ଲଗାଯାଏ ଆମର।
ମୁଖ୍ୟ କାରଣଟା କଣ କି ଲୋକ ଧାନ ଚାଷ ହିଁ କରିବାକୁ ଚାହୁଁଚନ୍ତି। ବାକି ଚାଷ କରିବା ପାଇଁ ସେ ମଣ ସେମିତି କରୁନାହାନ୍ତି।
ମୁଖ୍ୟ କାରଣ କି ଯେ-ଯେମିତି ଯେତିକି ଆମର ଠିକ ଭାବରେ ଗୋଟେ ପ୍ରକୃଷ୍ଟ ରେଟ ଗୋଟେ ଅଛି ଯେମିତି ଗୋଟେ ଦାମ ଅଛି ଏଇ ଧାନର ଏତିକି ମୂଲ୍ୟ। ଠିକ ଅଛି ଏଇ ମୂଲ୍ୟ ଜାଣିଲେ ଚାଷୀ ମାନେ ଆମେ ଧାନ କଲେ ଆମର ମଣ୍ଡିରେ ଏତିକ ରେଟରେ ହିଁ ଯିବ। ହୋଉ ଆମେ କୋବି କରି କିନ୍ତୁ ଫା ଷ୍ଟ ବାହାରିଥିଲା ଗୋଟା ଆମର ପିସ୍ ଯାଇଥିଲା ଚାଳିଶି। ଲାଷ୍ଟ ମୋମେଣ୍ଟ ରେ ଆମର ଦଶ ଟଙ୍କା ପନ୍ଦର ଟଙ୍କା ନାଖା
ଆଜ୍ଞା ଟିକେ ଆପଣ ବାହାରକୁ ଆସି ପାରିବେ?
ଆଜ୍ଞା
ଆ
ଏ ସବୁ ଆଉ।
ହଁ ଏବେ ଯେମିତି। ଆମର ଏଇଆ କି ମୁଁ ଏଇଟା ମାଣେକି ଧାନ ଚାଷ ନ କରିକି ଆମେ ଆଉ ଯେମିତିକି ବୋହୁତ ଗୁଡ଼ିଏ ଫସଲ ଅଛି ଯେମିତିକି ଆମ ଅଞ୍ଚଳରେ ଏବେ ଷ୍ଟବେରି ବି ହଉ ଛି କିମ୍ବା ସଫେଟା କି କିଛି ଫଲ ବି ଆମେ ଚାଷ କରିପାରିବା ତା ଜାଗାରେ।
ନା ତାର ହଉଛି ତାର ହଉଛି ଉପଯୁକ୍ତ ପା ନିସାଗ ଆଉ ତାର ଉପଯୁକ୍ତ ଚାରା ଆଉ ଉପଯୁକ୍ତ ମଉସ୍ ଆଉ ଏହିସବୁ ତାର ହେଉଛି। ଆମ ଏପଟ ଏରିଆ ନୁହେଁ ପାୟା ଏତିକି ଆମେ ଇଏ କରିଛୁ ଅନୁଧ୍ୟାନ କରିଛୁ ଆମ ଏପଟ ଏରିଆ ନୁହେଁ ସେଥିପାଇଁ। ତାର ଅଛି ହବ କିନ୍ତୁ ବହୁତେ ମାନେ ପରୀକ୍ଷା ପରୀକ୍ଷା ନିରୀକ୍ଷା କରିକି କରିଲେ ହେବ ଯତ୍ନ ନେଲେ ହେବ ଏଇସବୁ କ୍ଷେତ୍ରରେ ଆଉ।
ଅ ଯୋଉ ବିଭିନ୍ନ ଅନୁଷ୍ଠାନ ବି ଅଛନ୍ତି ସି ବି ଅ ଚେଷ୍ଟା କରୁଛନ୍ତି କି ଚାଷୀକୁ ଆଉ କେମିତି ଲାଭଦାୟକ କରିପାରିବେ ଯେମିତି କିି ଚାଷୀକୁ ଲୁଣ ଦିଆଯାଉଛି ତାଙ୍କ ଧା ନୂଆ ଚାଷ କରିବା ପାଇଁ ଏବେ ଯେମିତି କିି ନୂଆ ଯେମିତି ଗୌଶାଲା ଖୋଲିବା ପାଇଁ ସମସ୍ତଙ୍କୁ ଏମିତି ସରକାର ବି କିଛିୁ ସହାୟତା ଦେଉଛନ୍ତି।
ଆଜ୍ଞା ଆଜ୍ଞା ହଁ ହଁ ନିଶ୍ଚନ୍ତ ସେଥିପାଇଁ ଯାହା ଫଳରେ ବର୍ତ୍ତମାନ ଚାଷ ର ଉପଯୋଗୀ ବର୍ତ୍ତମାନ ଆମେ ସବୁ ମେସିିନ ଉପରେ ଆମେ ରୁ ତ ହେଇଯାଉଛୁ। ଯାହାଫଳରେ ଆମର ବଳଦମାନଙ୍କୁ ଆଉ ବେଶୀ ଅ ଇଏ କରାଯାଉନି ତାଙ୍କୁ ସବୁ ଷଣ୍ଡରେ ପରିଣତ କରିକି ଛଡ଼ା ହେଉଛି ଯାହାଫଳରେ ଚାଷୀଙ୍କ ପାଇଁ ଗୋଟେ ବହୁତ ବଡ଼ ସମସ୍ୟାର ଉପୁଜୁଛି ଆଉ ସେଥିପାଇଁ ସରକାରଙ୍କ ପାଖରେ ବହୁତ ନିବେଦନ ବି ଅଛି ଆମର ମଝିରେ ସଂଘ କରିଥିଲୁ ସଂଘ ତରଫରୁ ନେଇକି ଦେଇଥିଲୁ ଯେ ଆମର ପୁନରୁଦ୍ଧାର ହିସାବରେ ଆମର ଚାଷ ଏଇ ବଳଦ ଉପଯୋଗୀ କରାଯାଉ। ମେସିନାରୀ ଉପରେ ସେମିତି କଟକଣା କରାଯାଉ ଯାହାଫଳରେ କାରଣ ଯାଦ୍ୱାରା ଆମର ଆମର ଏପଟର ହୁଇକି ଆମର ଯେଉଁ ସବୁ ଯାଆନ୍ତି ଏନର୍ଜି କାମ ଯ ସବୁ ହୁଏ ଭୁବେ ରାମ ଭିମକି ରାମଜି ତାଉ ଉପରେ ଏଇ ଖୁନି ବର୍ତ୍ତମାନ କରାଯାଇ ତାକୁ ବର୍ତ୍ତମାନ କଣ ହେଲା ନା ସମସ୍ତେ ସମ ସେ ଆଣିକି ଆମର ଜେସିବି ରେ କଲେ ଜେସିବି କଲେ ଆମର ଲେବର ମାନେ ସାଧାରଣ ଲୋକ ହଇରାନ ବି ହଉଛନ୍ତି ସେଥିପାଇଁ ଆମେ ଗୋଟେ ଗୋଟେ ଗ୍ରୁପ ଆମ ଯାଇକି କଲେକ୍ଟର ଙ୍କ ପାଖରେ ଏଇ ହିସାବରେ ଯାଇକି କରିଥିଲୁ ଗୋଟେ ହୁଁ ହୁଁ ହୁଁ। ଗୋଟେ କେସ୍ ଟାଇପ୍ କରିଥିଲୁ ଯାଇକି ଆଉ ଆମର ଗୁହାରୀ ଜଣାଇଥିଲୁ କହିଥିଲି ତାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଉ କହିଥିଲେ ଆଉ ଦେଇକି ଆମକୁ ଜେରା କରିଥିଲେ ଆଉ। ଶାନ୍ତନାମୂଳକ କାର୍ଯ୍ୟକ୍ରମ କରିବା ପାଇଁ କହିଥିଲେ ଆଉ।
ଆମ ଯେମିତିକି ଓଡ଼ିଶାରେ ମୁଖ୍ୟତଃ ସମସ୍ତେ ମୋ ତା ଧାଣ ହିଁ କରିବ। ପାଇଁ ଚାହାନ୍ତି ପତଲା ଯୋଉ ସରୁ ଧାନ କି ବାସୁମତୀ ଯୋଉ ଧାନ ରୁହେ ସେଇଟା କଣ? ଉପାୟ କରିବାକୁ ଚାହୁଁ -ନ ଚାହାନ୍ତି।
ବାସୁମତର ଫଳ କମ ଥାଏ ବାସୁମତୀର ଫଳ କମ ଥାଏ ଯାହାଫଳରେ ତାର ସେଥିପାଇଁ ଆଉ ତାର ମାର୍କେଟରେ ଯେମିତି ଆମର ଏଇ ମଣ୍ଡିରେ ବର୍ତ୍ତମାନ ନେଇଯାଉଛି ଯେମିତି ବଡ଼ ଧାନ ନେଇଯାଉଛନ୍ତି ଆମର ଯେଉଁଟା ଯେଉଁଟା ଆମର ରିଲିଫ୍ ଆକାରରେ ସେ ତାକୁ ୟୁଜ୍ କରାହେଉଛି ବ୍ୟବହାର କରାହେଉଛି କିନ୍ତୁ ବର୍ତ୍ତମାନ ଏଇ ଯେଉଁ ଧାନକୁ ତାକୁ ଆମେ ବେପାରୀଙ୍କୁ ସେଲ୍ କରିବାକୁ ପଡ଼ିବ ତମେ। ବେପାରୀ ଙ୍କୁ ସେଲ୍ କରିବାକୁ ପଡ଼ିବ ଯାହା ଭ ଫଳ କମ୍ ଫଳ କମ୍ ହେବାରୁ ତାର ବିଭିନ୍ନ ପ୍ରକାର ମେଡ଼ିସିନ ଅଛି ବିଭିନ୍ନ ପ୍ରକାର ଉପକରଣ ଦ୍ୱାରା ଚାଷ କରାହବ ଏଇନେ ଯେ ଟିକିଏ ଅଧିକ ପାଣି ହେଇଗଲେ ସେ ବୁଡ଼ିଗଲେ ସେ ସଙ୍ଗେ ସଙ୍ଗେ ପଚିଯିବ। ଆଉ ସେଥିପାଇଁ ତାର ଯେଉ ଢ଼ିଅ ଜମି ଢ଼େଙ୍କା ଜମି ଦରକାର ଆଉ ଜମିରୁ ପାଣି ନିଷ୍କାସନ ହେଉଥିବା ଦରକାର ଆଉ ପାଖରେ ପାଣି ବି ଆବଶ୍ୟକ ଦରକାରେ ଏଇ ସବୁ ହେଲେ ଯାଇ ସେଥିପାଇଁ ଲୋକମାନେ ଟିକେ ପସନ୍ଦ କରୁନାହାନ୍ତି ଆଉ।
ଠିକ ଅଛି ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ମୋ ଗୋଟେ ଇମ୍ପୋର୍ଟାଣ୍ଟ କଲ୍ ଆସୁଛି ମୁଁ
ଆଜ୍ଞା, ଆଜ୍ଞା ଠିକ୍ ଅଛି ଆଜ୍ଞା ଧନ୍ୟବାଦ ଆଜ୍ଞା। ଆଚ୍ଛା।